ଆପଣଙ୍କର କେମତି ହେଲା ମୋର କେମତି କାଲି ଗଲାନି?
କେୟାଣୀ କଣ ଲେଖୁଛି କହିବ ପଦ ଆଉ।
ଆଜ୍ଞା।
କହିଲି କଣ ଲେଖୁଥିଲା କହିବା ପରେ ଆଉ କଥା ହେଇସାରିଲେ।
ଆଜ୍ଞା ଏବେ କଣ କରୁଛନ୍ତି?
ହଁ ଏଇ ଶୋଇକି ଉଠିକି ବସିଥିଲି ଆଉ।
ଆଜ୍ଞା।
ବର୍ଷା ହଉଛି ନା ତମ ଆଡେ?
ଏମିତି ଫିମ୍ପି ଟିକେ।
ଆଜି ବର୍ଷା ହେଇନି ଜମା?
ହୁଁ ହେଇଛି ନା।
ହଁ ହଁ। ଇଆଡେ ତ ଆଜି ପ୍ରବଳ ବର୍ଷା ଢ଼ାଳିଛି।
ଏଇନା ଟିକେ ଟିକେ ଫିମ୍ପି ହଉଥିଲା।
ଓ ହୋ।
ଆଜ୍ଞା। ଆଜ୍ଞା। ଶୁଭା ଯାଉନି ଆଜ୍ଞା।
ମୁଁ କହିଲି କ୍ଲାସ୍ ଥିଲା ନା ଆଜି?
ନାଇଁ ଅନଲାଇନ କ୍ଲାସ୍। କହୁଥିଲି ଯାହା ୟୁଟ୍ୟୁବ ରୁ ଆଉ ନିଜେ ଯାହାକି ପଢୁଥିଲି ଆଉ।
ଓହୋ ଆଜି କଣ ରୋଷେଇ କରିଥିଲ?
ଆଜି ପଖାଳ କରିଦେଇଥିଲୁ କାଲି ସଣ୍ଡେ ଥିଲାବେସ ଆମର ବୁଧବାର ଥିଲା ବୋଲି। କରିଦେଇଥିଲି ଟିକେ ଆଇଁସ। ଆଜି ଆଇଁଷ ନକରି ଆଜି ଯୋଉ ଆମର ଘୁଗୁନି ଅଛି ଯୋଉ ମୋଟର।
ହଁ ହଁ।
ମଟର କୁ ସିଝେଇକି ଗୋଟେ ଘୁଗୁନି ଭଳିଆ କରିଦେଇଥିଲି ମ ଏନ୍ତୀ ଆମର ଦିଆ ହଉନି କି ଖାଲି। ଏନ୍ତୀ ଆମର ରାଜସ୍ଥାନ କି ଗୋଟେ ଜାଗାରେ ଅଛି ମୁଢି କି ଘୁଗୁନି ତରକାରୀ।
ହଁ ହଁ।
କାଲି ଯେମତି ମଟର ଭାସିଥିଲା, ସେମିତି ଆଜି ପୁରା ବହଳିିଆ କରିଥିଲି।
ହଁ।
ଭାତ ତ ଖାଇଲି ଖାଇଲି ସେ ଦଶଟା ବେଳକୁ।
ହଁ।
ତାପରେ ଆମର ବାରଟା ବେଳକୁ, ମୁଁ ଗାଧେଇକି ଆସି କହିଲି ଭାତ କଣ ଖାଇବି ଏ ନାଇଁ ମୁଢୀ ଦିଟା ଆଣେ ଭାରି। ତାପରେ ତାକୁ କିଣିକି, ଯୋଉ ମୁଢି ଆଣିକି ତାକୁ ଗୋଳେଇକି ଖାଇବି ଆଉ।
ନ ହଁ ଭଲ ଲାଗେ, ମୁଢି ସେ ଘୁଗୁନି ତା ଦେହରେ ଟିକେ ପିଆଜ ଫିଆଜ ପକେଇଦେଲେ, ବଢ଼ିଆ ଲାଗେ ଖାଇବାକୁ ହଁ।
ଆପଣ କଣ ଖାଇଛନ୍ତି?
ମୁଁ ଦ୍ୱିପହରେ ରୋଷେଇ କରିଥିଲି, ଭାତ, ଡାଲି ଆଉ ଛଞ୍ଚିଣା, ଜାଣିଛ ନା ଛଞ୍ଚିଣା? ସଲରା, ତମର ଏପଟେ କହୁଛ।
ଆଜ୍ଞା।
ସେଇଟାକୁ ଛଞ୍ଚିଣା, ଯୋଉଟାକୁ ସଲରା କହୁଛ ଏପଟେ।
ଆଜ୍ଞା ଆଜ୍ଞା ସଲରା ସଲରା, ଯୋଉ ଲମ୍ବା ହେଇକି ଆମର ଯୋଉଟା ତ।
ହଁ ତାକୁ ଭାଜିଥିଲି, ଆଉ ଜହ୍ନି ଭାଜିଥିଲି। ଆ ଆଳୁ, ବାଇଗଣ, ଟମାଟ ତା ମିକ୍ସଚର ପିଆଜ ପଡି ତାକୁ ଗୋଟେ ପାଗ ହେଇଥିଲା ଆଉ।
ଆଜ୍ଞା ତା ଭଲ ପାଗ ଟା ଆପଣ ଖାଇଛନ୍ତି ଆଉ।
ଆଉ ସେ ଯା ବି ହେଲେ ଭାତ ସାଙ୍ଗରେ କିଛି ଗୋଟେ, ହଁ। ହଁ ସେ ଯେତେ ଯାହା ହେଇଥାଉ ତରକାରୀ କିଛି ଗୋଟେ ପାଗ ଫାଗ ନହେଲେ ଭାତ ଯିବନି।
ନା ଯୋଉଦିନ ଧରକର କିଛି ମୁଁ ପାଏନି ଆଇଟମ କରିଆକୁ ଟମାଟୁ ଆଉ ବାଇଗଣ ପୋଡିଦିଏ, ତାକୁ ମସଲା ଅଦା ରସୁଣ ପିଆଜରେ ଜାରିକି ଟିକେ, ଛୁଙ୍କ ମାରିଦିଏ ଭଲ ଲାଗେ ଟିକେ।
ହଁ- ହଁ -ହଁ କେ ନହେଲେ ସେମିତି ଗୋଟେ ଚାଖଣା ଆଇଟମ୍ ଗୋଟେ ସାଇଡରେ ଭାତ ଯିବନି। ହଁ।
କୁହ କଣ ରାତିକି କଣ, ରୋଷେଇ ପୁଣି ଅଛି କରିବାକୁ ନା
ନାଇ ରାତିକି ଭାତ କଲୁ ନା।
ଉଁ ରୁଟି ଫୁଟି କରୁନଥିବ ଜମା ନାଇଁ?
ନାଇଁ ରୁଟି ତିଆରି କରିବାକୁ, ମୁଁ ରୁଟି ଆମକୁ ଦଳିଆସେଇନି।
ହଁ ସେଇଟା ବା, ପୁଅ ପିଲାମାନେ ତ ଏଇଆ ଯା ରହିଲେ ରୁଟି ପ୍ରାୟତ ବହୁତ କମ୍ ପୁଅ ପିଲା ଅଛନ୍ତି, ଯୋଉମାନେ ରହୁଛନ୍ତି ମେସ୍ କରିକି ଏମିତି ପ୍ରାୟତଃ କମ୍ ଅଛନ୍ତି ଯୋଉମାନେ ରୁଟି କରୁଚନ୍ତି।
ନାଇଁ ମତେ ଆସେ ଯେ, ମୁଁ କିନ୍ତୁ ଏଇ ଫାଙ୍କା ଟା କରେନି ଆମର ଅ ଆସିଲା ଶ୍ରାବଣ ମାସ
ହଁ।
ଯୋଉ ଆମ ଧର ଯିବାର ଅଛି ଉଁ ଘରର ଜିନିଷ କଣ ଧରିକି ଆସେ ଭାରି, ରବିବାରେ ଖାଇବି ସୋମବାରେ ବାହାରୁ ନେଇକି ଯିବୁ ନା, ରବିବାର ଖାଇବି ସୋମବାରେ ବି ରୁଟି କରିିଦେବି ରାତିରେ, ଦଳି ଜାଣିଛି ଏମିତି ଆଉ ଅଧିକ ଟାଇମ୍ କରିହୁଏନି ଆଉ।
ଓ ହୋ ଦଳିକି ତାକୁ ବେଲିବା
ହୁଁ ବେଲିଆ ବେଲଣାପଟା ଆଜ୍ଞା, ଘରୁ ଦେଇ ଦେଇଛନ୍ତି ବେଲଣାପଟା ଗୋଟେ।
ଯା ହଉ।
ତାପରେ ବି ଯୋଉଦିନ ମନକୁ ବି ଭାଇ କୁହନ୍ତି ଆଉ ଟିକେ ପୁରୀ ଆଣିବେ, ମଇଦା ଅଛି ଅଟା ଅଛି ଭାଇ କୁହନ୍ତି ଦଳିରେ ପୁରୀ ଛି ଭାତ ହେଲେ ବି ହବ ଚାଳ କା ଖାଲି ସକାଳ ପାଇଁ ଟିକେ ଆଜି ପୁରୀ ତରକାରୀ କରିଦବା ଖାଇଦବା ଆଉ।
ହଁ ହଁ ଭଲ।
ତମେ ଭାଇ ଭାଇ ରହିଛ ଯେ ଯିଏ ଯୋଉଟା ଜଣେ ନକଲେ ବି ଆଉ ଜଣେ କରିଦଉଥିବ।
ହୁଁ ସମସ୍ତେ ସବୁ ଜାଣିଛନ୍ତି କିନ୍ତୁ ଆଉ ଜଣେ ଭାଇ ଜାଣିନାହାନ୍ତି। ଠିକ କାଁ ଭାଁ କେତେବେଳେ।
ଓହୋ।
ତାପରେ କାଲି ଆମର ଗୋଟେ ମନ୍ଦିର ପ୍ରତିଷ୍ଠା ହଉଥିଲା ରାମ ମନ୍ଦିର ଭୋଜି। ଆମ ରୁମ୍ ପାଖେ ଯା ଆଉ
ଭଲ ପଳେଇଥିବ ପ୍ରସାଦ ପାଇକି ଆସିଥିବ ଠାକୁରଙ୍କର ଆଉ। ହଁ।
ଆପଣଙ୍କର ବର୍ଷା ହଉଛି ନା ନା ନାଇଁ?
ହଁ ହଁ ବର୍ଷା ପ୍ରବଳ ଏବେ ତ ଟିକେ କମିଛି ମାନେ ବର୍ଷା ଟା ନହେଲେ ତ ବର୍ଷା ପୁରା ଦିପହରେ ଢାଳୁଥିଲା ପ୍ରବଳ ଜୋର
ଆମର ଜୋରରେ ହେଉଥିଲା କିନ୍ତୁ ସକାଳୁ ଫିମ୍ପିରେ ରହୁଛି ଏବେ ବି ହଉଛି ଫିମ୍ପି ହଁ ମୁଁ ଛାତର ଛାତର ଶିଢୀ ଘରେ ବହିଛି ପୁରା ନେଟୱର୍କ ପାଇବନି ବୋଲି।
ଓହୋ। ନା ମୁଁ ନେଟୱର୍କ ଏଇଠି ପାଉଛି ମୋ ରୁମ୍‌ଭିତରେ ବସି କଥା ହଉଛି। ତ ବର୍ଷା ଦିପହରେ ପ୍ରବଳ ପୁଅ ସ୍କୁଲରୁ ଆସିଲା ଗାଡିରୁୁ ଓହ୍ଲେଇକି ମାନେ ଛତା ପାଖକୁ ଆସିଲା ଆସକୁ ତା ମାନେ ବ୍ୟାଗ୍ ଫ୍ୟାଗ୍ ମୁଣ୍ଡ ଓଦା ହେଇଗଲା।
ଆଜ୍ଞା।
ଆଉ କଣ କୁ ଆଉ କୁଆଡେ ସବୁ ବୁଲାବୁଲି କରିବାକୁ ଯାଇ ଚ଼ କୋଉ କୋଉ ଜାଗା ସବୁ?
ମୁଁ ଯାଇଛି ଆମରର କପିଳାଶ, ପୁରୀ ତାପରେ ହଁ ତାପରେ ଆସିବ ବାହାରି ଅଶୋକ ଝର ଜାଣିଛନ୍ତି ଆପଣ?
କୁଆଡେ?
ଅଶୋକଝର।
ନାଇଁ ନାଇଁ ଜାଣିନି।
ଅଶୋକଝର ଅଛି ତାପରେ ଆମର କରେ ଉଁ ସାଇ ମନ୍ଦିର ତାପରେ ହୁଁ ତାପରେ କୁଆଡ଼େ ଆଉ ଯାଇଛି ଖାଲି ବରା ତାପରେ ଆମର ନନ୍ଦନକାନନ ତାପରେ ପ୍ଲାନିଂ ଅଛି ଯିବାର ଆମର କାଲକାଟା ସ୍ୱପ୍ନେଶ୍ଵର ମନ୍ଦିର ଆମର ଯୋଉ କୃଷ୍ଣଙ୍କର ଏଠି ନାହିଁ ଗୋଟେ ମନ୍ଦିର ସେଇଟା ଗୋଟେ ଅଛି ଆଉ
କାଲକାଟାରେ କୃଷ୍ଣଙ୍କ ମନ୍ଦିର କଣ ଅଛି? ଏ ଯୋଉ ମାୟାପୁର ମାୟାପୁର କହୁଚ ତ? ହଁ ହଁ ହଁ ଇସ୍କନ୍‌।
ଆଜ୍ଞା ଇସ୍କନ ମାୟାପୁର ଇସ୍କନ ଅଛି ପ୍ଲାନିଂ ଯିବାର ଏବେ ଯାଇଥାନ୍ତୁ ସେ ଭାଇଙ୍କ ମୋର ଯାଇଥାନ୍ତୁ ପ୍ଲାନିଂ ଥିଲା କାରଣ ଆମ ଏଠୁ କଟକ ରୁ ଟ୍ରେନ ଯାଇ ଡାଇରେକ୍ଟ ସେ ମାୟା କାଲକାଟା ସେ ଯାଇବି ଡାଇରେକ୍ଟ ସେ ମାଫ୍ରୁରୁ ମାନେ ମନ୍ଦିର କତିକି ଯାଏ ଇସ୍କନ କୁ ସେଇଠି ଯାଇଥାନ୍ତୁ ତାପରେ ବି ଗଲୁନୁ କହିଲୁ ହଁ ପ ରଥଯାତ୍ରା ସରୁ ଯିବା ଆଉ ହ
ହଁ ହଁ ହଁ ଏଠୁତ ବସ୍ ବି ଯାଉଛି ନା ତମ ଜିଲ୍ଲାରୁ ଯାଉଛି ବସ୍
ଆଜ୍ଞା ହଁ ବସ ବସ ବି ଯାଉଡଚି କିନ୍ତୁ ଟ୍ରେନରେ ଗଲେ ବସ ଟିକେ ନେଇଯିବ ଅଧିକ। ଟ୍ରେନରେ ଗଲେ ଭାରି ଆମ ଟାଇମି ବି ହବ।
ହଁ ହଁ ଟ୍ରେନରେ ଗଲେ ସୁବିଧା ଆଉ ହଁ ହଁ।
ଆଜ୍ଞା ଟ୍ରେନରେ ବି ଶୋଇ ହବ ବସରେ ଆଉ ସିଟରେ ବସି ଏମିତି ଭଲରେ ଶୋଇହବନି ନା।
ହୁଁ ଆଉ ବସରେ ଯଦି ସ୍ଲିପର କଲ ଶୋଇଲ। ନହେଲେ ନାଇ ଯୋଉ ପୁଷ୍ ବ୍ୟାଗ ସିଟ୍ ଗୁଡା ଆଉ।
ଆଜ୍ଞା।
ହୋଉ।
ନା ଆପଣ କୁଆଡେ କୁଆଡେ ବୁଲିଛନ୍ତି?
ହୁଁ। ଉଁ ନା ମୁଁ ହାଁ ସେଇ ଘଣ୍ଟେଶ୍ଵରୀ, ସମଲେଶ୍ଵରୀ, କପିଳାସ। ଆଉ ଉଁ ଆଖଣ୍ଡଳମଣି ଉଁ ଯୋଉ ବିରଜା ଲିଙ୍ଗରାଜ ଅ ପୁରୀ ଲୋକନାଥ ଏମତି ପ୍ରାୟ ଆଡେ ବୁଲିଚି। ନନ୍ଦନକାନନ ତ ଯାଇ ଚି କେତେଥର ଆଉ ଆଉ କଣ ଧବଳେଶ୍ଵର ଯାଇଚି। ଯା ହେଇଚି ଯିବିନି ଟି ଆଉ ବା ଯିବାରେ ଇଚ୍ଛା ଅଛି ଭାରି। ସେଇ ଉମ୍ ଓଡ଼ିଶା ବାହାରକୁ। ଦେଖିବା ଓଡିଶା ବାହାରକୁ ସେଇ ମାୟାପୁର ତମେ କୋହୁଚ ସେୟା। ମୋର ବି ଇଚ୍ଛା ଅଛି। ହଁ ଇଚ୍ଛା ଅଛି ଭାରି ଯିବାକୁ ମୋର ଗୋଟେ ସାଙ୍ଗଟେ ରହୁଚି ସେଠି ଯେ ସେ ଡା ଡାକିଲାଣି ବୋହୁତ ଥର ଆ ତୁ ଆସେ ବୁଲିକି ଯିବୁ ବୋଲି।
ଗାଁ ପାଖ ଲୋକ ଗୁର ବି ରହୁଛନ୍ତି ସେଇଠି କାଲକାଟାରେ ବ ଲୋକ ଅଛନ୍ତି। ସେବି ତି ଗଲେ ବି ଅଛନ୍ତି ସୁବିଧା ଅଛି ରହିବା ପାଇଁ ତାପରେ ବି ଇସକନରେ ଅଛି ସୁବିଧା ରହିବା ପାଇଁ ନା ଆମର।
ହଁ ହଁ ଅଛନ୍ତି କି ଆ
ଆଜ୍ଞା ଅଛନ୍ତି ସେଠି ତାପରେ ଇସ୍କନରେ ବି ଅଛି ସୁବିଧା ରହିବା ପାଇଁ। ତାଙ୍କର ଯିଏ ଯିବେ ଆମର ଟୁରିଷ୍ଟି।
ଓ ହଁ ହଁ ହଁ ହଁ।
ଇସ୍କନ ତାପରେ ସଆଉ ସବୁ ଇୟାଡ ଅଛି ଆମ ସତ୍ସଙ୍ଗ ବିହାର। ସତ୍ସଙ୍ଗ ବିହାର ବି ରହିହେଇ ପାରିବ।
ହଁ ସେଠି ଯୋଉ ଦକ୍ଷିଣେଶ୍ଵର କାଳୀ ଦକ୍ଷିଣେଶ୍ଵର କାଳୀ ବି କି ବୁଲି ପାରିବ ଆହୁରି ଅଛି ବୋହୁତ ଜାଗା ସେଠି ବି ବୋହୁତ ଜାଗା ଥିବ। ଆମ ଏ ଓଡିଶା ଭିତରେ ବି ବୋହୁତ ଜାଗା ବି ଅଛି ବୁଜି ମାନେ ବୁଲିବା ବା ଜାଗା ଆମେ କଣ ସବୁ ଜାଗା ଆଉ ବୁଲଚନ୍ତି କି।
ଓଡିଶା ଭିତରେ ତ ଆମ ଓ ତିରିଶଟା ଡିଷ୍ଟ୍ରିକରେ ଯେତିକି ଜାଗା ଅମେ ଯଦି ବୁଲିବା ବୁଲି ପାରିବାନି।
ବୁଲି ପାରିବାନି ହଁ।
କାରଣ କୋରାପୁଟ ଗଲେ କୋରାପୁଟରେ ବହେ ଜାଗା ବି ଅଛି। ତାପରେ କୋରାପୁଟରେ ପ୍ରାୟତଃ ଅଛି ଖାଲି ଆମର ୱାଟରଫଲ ଗୁରା। କି ତାପ୍ ପରେ ଆମର କ ଢେଙ୍କାନଳରେ ଆମର ମନ୍ଦିର ଅଛି ଝରଣା ବି ଅଛି ଏମିତି ବର୍ଷା ସିଜିିନରେ ଗୋଟେ ଝରଣାରୁ ଆସେ ବାହାରେ ଗୋଟେ ପାଣି। ସେମତି ଅଛି ଯିବା ତାପରେ
ତ ସେ କେବେ ବୁଲିଚ?
ହଁ ସପ୍ତ ସେଠି ଯାଇଚି।
ହଁ ହଁ।
ସପ୍ତଶଯ୍ୟା ଆଗୁ କପିଳାସ ତାରେ ଗଲେ ସପ୍ତଶଯ୍ୟା ତା ପରେ ସାପୁଆଡ୍ୟାମ୍ ଗୋଟେ ଅଛି।
ହଁ ମୁଁ ହେଟିକି ଯାଇନି କେବେ ମତେ ଇଚ୍ଛା ନାହିଁ ହୋଉନି ଏଠି ଯିବାକୁ।
ସାପ ଟା ମୁଁ ଗଲା ହଁ ପିକନିକ ଯାଇଥିଲୁ ଥରେ ଯେ ଭଲ ଲାଗିଲାନି ଗାଧଇଥିଲୁ।
ଓହୋ। କଣ ଖାଲି ଡ୍ୟାମ ହେଟି କିଛି ଆଉ ବିଶେଷ କିଛି ନାଇଁ ନଥିବ ନାଇଁକି।
ଆ ପାଣି ଡ୍ୟମ୍ ଟା ଆଉ ସାପ ଭଳିଆ ଡ୍ୟାମ ଟା ହେଇଛି ଆଉ।
ସେଇଥି ଲାଗି ହଁ। ଆଉ କୁଆଡେ କୁଆଡେ ଯାଇ
ଆଉ ଯାଇଛି ମୁଁ ମୟୂରଭଞ୍ଜ ଯାଇଥିଲି ଯେ ଖାଲି ତ ମୟୂରଭଞ୍ଜ ଗଲା ମାନେ ଖାଲି ଜଙ୍ଗଲ ଆଉ।
ହଁ।
କିନ୍ତୁ ଅଛି ତାଙ୍କର ଟୁରିଜିମ ବୁଲିବା ପାଇଁ ଅଛି କିନ୍ତୁ ଆମେ ବୁଲି ପାଇଲୁନୁ। ଯାଇଥିଲି ରହିଲି ତିନି ମାସ ରହିଥିଲି ଚେଣେ ଯାଇଥିଲି ଗୋଟେ କାମରେ ଦି ତିନି ମାସ ହେଲାଣି ଥିଲି ଯୋଉ କୁଆଡ଼େ ବୁଲି ପାଇଲୁନୁ ଆଉ।
ଓହୋ କାମରେ ଯାଇଥିଲ ଆଉ ସେଲାଗି ବୁଲି ପାରିନଥିବ ଆଉ।
ଭଲ ଭଲ ଜାଗା କିନ୍ତୁ ଅଛି ୟୁଟ୍ୟୁବ ରେ ମାଡେଲେ ଜଣା ପଡିିବ ନା କୋଉ ଡିଷ୍ଟ୍ରିକଟ ରେ କଣ କଣ ଅ
ପୁ ହଁ ହଁ ହଁ ଏ ନୟାଗଡ ରେ ବି ଭଲ ଭଲ ଜାଗା ଅଛି ଯେ ବୁଲିବା ପାଇଁ। ନା ଏ ଗୋଟେ ରାମ ମନ୍ଦିର କରଚନ୍ତି।
ଆଜ୍ଞା ହଁ ଗୋଟେ ରାମ ନା ଯାଇନି।
ମୁଁ ବି ଯାଇନି କିନ୍ତୁ ମାନେ ଯୋଉ ଦେଖ ହଁ। ମୁଁ ଏ ମୋବାଇଲରେ ଦେଖେ ଯେ ବଢ଼ିଆ ମନ୍ଦିରଟା।
ଆଜ୍ଞା ମୁଁ ନାଇଁ ୟୁଟ୍ୟୁବରେ ମାରିଦେଲେ ଆମର ଯୋଉ ଅଛି ଇଣ୍ଡୋନେସିଆ ତାପରେ ତାପରେ ଆଉଦି ତିନିଟା ଅଛି ଭଲ ଭଲ ଜାଗା ତାଙ୍କର ଯେମିତି ଆମର ଜାମ୍ମୁ କାଶ୍ମୀର